ଆଜ୍ଞା ନମସ୍କାର କଣ କରଚନ୍ତି?
ନମସ୍କାର ମୁଁ ଏବେ ବାହାରେ ଅଛି। ଯାଉଚି ମୋ କଥା ସୁବୁଚି ଆପଣଙ୍କୁ?
ଏଇନା ଶୁବିଲା ଶୁବୁ ନଥିଲା।
ହଁ ମୁଁ ବାହାରେ ଅଛି ମୁଁ ଯାଉଚି ଆପଣ ଏବେ କଣ କରୁଚନ୍ତି?
ଏବେ ବଇଚୁ ଆଉ।
ହୁଁ।
ହଁ ଆପଣଙ୍କର
କଣ କହିଲେ?
କଣ ଖିଆ ପିଆ ସାରିଲାଣି ସବୁ।
ଆମର ଏଣେ ରଜ ପର୍ବ ଗଣେଶ ପୂଜା ଲକ୍ଷ୍ମୀ ପୂଜା ସବୁ ଧୁମଧାମରେ ଗଣେଷ ପୂଜାରେ ତ ଫଙ୍କସନ୍ ପଡେ ଦୋଳି ବୋହୁତ୍ ସାରା ଦୋଳି ପଡେ ମୀନା ବଜାର ପଡେ। ଗଣେଶ ପୂଜାକୁ ସତର ଅଠରଟା ମେଢ ହୁଏ। ବସାଣି ଦିନ ସତର ଅଠର ଖଣ୍ଡେ ଡିଜେ ଆସେ ବଡ ବଡ ଡିଜେ ଆସେ। ଧୁମଧାମରେ ପ୍ରସେସନ୍ କରି ଯାଉନାହାନ୍ତି। କଣ କ‌ଇଲେ?
କଣ କହୁଚନ୍ତି ଶୁଭୁନି ଠିକ ସେ। କୁଆଡେ ଯାଉଚନ୍ତି କି ଆପଣ।
ଏ
ଗାଡ଼ି ସାଉଣ୍ଡ ଟା ଶୁବୁଚି ତ।
କଣ କହିଲ।
ହ୍ୟାଲୋ ଏବେ ଆପଣ ଶୁବିଲା।
ହଁ।
ଏଇ ଏଇ ବର୍ଷ ରଜ ଆପଣ କେମିତି କଣ ପାଳିଲେ।
ଏ ବର୍ଷ ସାଙ୍ଗ ମାନେ ବୁଲାଏ ବୁଲି କରିବାକୁ ଯାଇଥିଲୁ କପିଳାସ ତାପରେ ଗାଁ ରେ ବୋହୁତ ସାରା ଦୋ ଦୋଳି ଫଙ୍କସନ ହୁଏ ଛୁଆ ନା ଙ୍କ ଭିତରେ କମ୍ପିଟିସନ ହୁଏ। ଫାସ୍ ସେକେଣ୍ଡ ଥାର୍ଡ ହୁଅନ୍ତି ତାଙ୍କୁ ପ୍ରାଇଜ ଦିଅ ହୁଏ।
ତ ଆଜ୍ଞା ଆପଣ କଣ ଭାଗ ଆପଣ ଭାଗ ନେଇଥିଲେ କୋଉଥିରେ।
ନାଇଁ ସବୁ ଛୋଟ ଛୁଆ ମାନେ ଭାଗ ନିଅନ୍ତି କୁହନି। ବଡ଼ ମାନେ ଆମେ ଖାଲି ଦୋଳି ଯାଆ ଖେଳୁ।
ଆଜ୍ଞା। ଆଉ କଣ ସିଆଡେ କେମିତି କଣ କଲେ ଆଉ କଣ ସବୁ ଆଉ କଣ ପିଠା ପଣା ଆପଣ କରିଥିଲେ।
ଘରେ ପୋଡ଼ ପିଠା ଚପୁଳି। କାକେରା ବରା ଫରା ସବୁ ଛଣା ଛୁଣୀ ହେଇଥିଲା।
ଆଜ୍ଞା।
ହୁଁ।
ଆଉ ପୋଡ଼ ପିଠା କେମିତି ଆପଣଙ୍କ ନିଜେ ଆପଣ କଲେ।
ନାଇଁ ମାମା କରନ୍ତି।
ହଁ ଜାଣିଚ
ଆ ନାଇଁ ପୋଡ଼ ପିଠା ତ କରିନି ତ ଜାଣିନେଇ।
ହଁ ଆପଣ ତାହେଲେ କୋଉ ପିଠା କରନ୍ତି ନା
ମୁଁ ସେମିତି କିଛି ନା କେବେ କରେନି କିଛି।
ଆଜ୍ଞା।
ଆପଣ ଆଡେ ସବୁ ପର୍ବ ପର୍ବାଣି ସବୁ କେମିତି ପାଳନ କରନ୍ତି ଆପଣ।
ଏଇ ଆଡ଼େ ସବୁ ରଜ ଟା ଏଇ ବର୍ଷରେ ବୋହୁତ ବଢ଼ିଆ ସେ ପୁରା ହେଇଥିଲା। ସବୁ ଜାଗାରେ ରଜ ମହୋତ୍ସବ ପଡ଼ିଥିଲା ହଁ। ସେ ସବୁ ଜାଗାରେ ପୁରା ମୀନା ବଜାର ପଡ଼ିଥିଲା ତା ସାଙ୍ଗରେ ରାମଦୋଳି ଆଉ ଅନ୍ୟ ପ୍ରକାର ସବୁ ବିଭିନ୍ନ ପ୍ରକାର ସବୁ ଦୋଳି ସବୁ ଲାଗିଥିଲା ଆଉ ଯୋଉ ବଜାର ଯୋଉ ସବୁ ଲାଗିଥିଲା। ସେଟି ସବୁ ପ୍ରକାର ଜିନିଷ ସବୁ ବିକ୍ରି ହୋଉଥିଲା ପୁରା ପ୍ଲାଷ୍ଟିକ ଜିନିଷ ଟୁ ଆରମ୍ଭ କରିକି ସେ ଘର ଖଣ ସବୁ ଜିନିଷ।
କୁଆଡ଼େ ବୁଲାବୁଲି କରିବାକୁ ଯାଇଚନ୍ତି ନା ନାଇଁ।
ହଁ ଯାଉଚି ଏବେ ବରୁଣେଇ ଆଡ଼କୁ ଯାଉଚି।
ଆଉ ଏବେ ମୁଁ ବରୁଣେଇ ଆଡ଼କୁ ସେ ଆଡ଼କୁ ଯାଉଚି।
ଓହୋ ଏକା ଯାଉଚନ୍ତି ନା ସାଙ୍ଗରେ କିଏ ସବୁ ଯାଉଚନ୍ତି।
ହଁ ସାଙ୍ଗ ସାଙ୍ଗରେ ଯାଉଚି।
ହୁଁ ହୁଁ
ଆଉ ଆପଣ ଇଏ ଏଇ
କଣ କହିଲେ?
ହଁ ସିଧା ହଁ ସିଧା।
ଅ ଏ ଏ ଯୋଉ ରଜ ମହୋତ୍ସବରେ ଯୋଉ ଦୋଳି ସବୁ ଲାଗିଥାଏ।
ହଁ।
ଦୋଳିରେ ସେ ହୁଁ ଥରେ ମାନେ ବସିବା ବହୁତ କଷ୍ଟକର, ଏତେ ସବୁ ଭିଡ଼ ସବୁ ହେଇଥାଏ। ଏ ସେଠି ଆପଣ ଅନେଇକି ବସିବେ କେତେବେଳେ ଆପଣ ଙ୍କର ପାଳି ପଡ଼ିବ ଆପଣ ବସିବେ।
ହଁ ବହୁତ ସାରା ଦୋଳି ଲାଗିଥାଏ, ନା ଏତେ ମାନେ ଭିଡ଼ ବି ହୁଏ ନି।
ହୁଁ ନାଇଁ ଏଠି ଭୁବନେଶ୍ୱର ତ ଏଠି ବହୁତ ଭିଡ଼ ପୁରା ହୁଏ। ହ ଆପଣ କୋଉ ପିଠା ଖାଇବାକୁ ଭଲ ଲାଗେ ସବୁ?
ମତେ କାକରା ପିଠା, ଆପଣଙ୍କୁ?
ଉଁ ରଜରେ ତ ସବୁଠୁ ପୋଡ଼ ପିଠା ଏଇଟା ସବୁଠୁ ଭଲ ଲାଗେ, ଆ ରଜ ରଜରେ ପୋଡ଼ ପିଠା ସବୁ ଘର ମାନଙ୍କର ସବୁ ଜାଗାରେ ସବୁ କରାହେଇଥାଏ।
ହୁଁ।
ଆଉ ଦୁର୍ଗା ପୂଜା କେମିତି କଣ ପାଳନ ହୁଏ ଆପଣଙ୍କର?
ଦୁର୍ଗାପଜା ବହୁତ ଧୁମଧାମରେ ହୁଏ। ଭୂଜିବାତ ହୁଏ। ଭଷାଣୀ ଉଁ ପ୍ରସେସନ ବି ବହୁତ ମାନେ ବଡ ଆକାରେ ହୁଏ।
ଆଉ ଆପଣ ଯାଆନ୍ତି ସବୁ ଦେଖିବା ପାଇଁ ମେଢ ସବୁ।
ହଁ ଯାଏ। ପିଲା ବୁଲେଇ ଦବ କାଳେ।
ହଁ ଆମ ଘରେ ତ ଅଷ୍ଟମୀ ଦିନ ଆମେ ଉସାଟ କରିନଉ ସକାଳୁ ଆମେ ସବୁ ଯାଉ ଦୁର୍ଗା ପୂଜା ଅଷ୍ଟମୀ ଦିନ ଆମେ ଓଷା
ହୁଁ।
ସେଇଦିନ ଆମେ ସବୁ ଯାଉ ପୁଷ୍ପାଞ୍ଜଳି ଦବା ପାଇଁ। ବା ପୁଷ୍ପାଞ୍ଜଳି ସକାଳୁ ଉଠୁ ଗାଧୁଆ ଗାଧେଇ ସବୁ କାମ ନିତ୍ୟ କାମ ସାରିକିରି ଜଲଦି ଯାଉ ପୁଷ୍ପାଞ୍ଜଳି ଦବା ପାଇଁ, ଆଉ ସିଆଡେ ଯାଇକି ତାପରେ ଆସିଲା ପରେ ଆମର ଶାଗୁ କରାହଇଥାଏ ସେଠରେ ସବୁ ନଡିଆ ପଢିଥାଏ ଆଁ ନେସ୍ ସଫଳ ସବୁ ଯେମତି ବିି ଆ ସେଉ, ଅଙ୍ଗୁର ସବୁ ଫଳ ପଡିଥାଏ, ଆଉ ତାକୁ ଆମେ ବସିକି ଆରାମସେ ପୁରା ପୁଷ୍ପାଞ୍ଜଳି ଯାଇକି ଆସିଲା ପରେ ତାକୁ ପିଉ। ଆଉ ତାପରେ ଆମର ସବୁ ଅ ପୁରୀ ଆଉ ଘୁଗୁନି କରା ହୁଏ। ଆଉ ତାପରେ ଆମର ଦିଇପହରେ ଆମେ ଖାଉ ଖିଚିଡି ହଁ ସେଦିନ ଯେହେତୁ ଆମର ଓଷା ହେଇଚି ଆମର ବିନା ପିଆଜ ରସୁ କଣ ହେଇ ସେଇଟା ଆମର ଖିଚିଡି ଆମର କରା ହୁଏ।
ହୁଁ।
ଏ ଆଉ ସେନ ଦୁର୍ଗା ପୁଜାରେ ଆମେ ନୂଆ ଡ୍ରେସ୍ ବି ଆମେ ପିନ୍ଧୁ।
ସବୁ ପର୍ବପର୍ବାଣୀ ତ ନୂଆ ଡ୍ରେସ୍ ଟା ଆ
ଆଜ୍ଞା। ଆଉ ସେ ଆଉ ଭୁବନେଶ୍ଵର ଟା ସବୁବେଳେ ପୁରା ବଡସେ ମେଢ ପୁରା ପଡିଥାଏ। ବଡ ମୂର୍ତ୍ତି ବି ସବୁ ପଡିଥାଏ ସବୁଆଡେ ଯେମିତିକି ସବୁ ବରମୁଣ୍ଡା, ରସୁଲଗଡ଼୍, ନୟାପଲ୍ଲୀ। ଏ ଇନ୍ଦିରାପଡା ଆପଣ ଜାଣିଥିବେ ସବୁ ବଡ ବଡ ମେଢ଼ ସବୁ ପଡି ଥାଏ। ସବୁ ପ୍ରତିଯୋଗିତା ଲାଗିଥାଏ କିଏ କେତେ ଭଲ ଗେଟ୍ କରିପାରିବେ ଆଉ କେତେ ମୂର୍ତି କେତେ କିିଏ କଣ ଭଲ କରିପାରିବେ ସବୁ।
ହଁ।
ନା ସେଠି ସବୁ ମୀନା ବଜାର୍ ପଡିଥାଏ ଡୋଳି ସବୁ ପଡିଥାଏ। ମୁଁ ସବୁ ଯାଇକି ମୋ ସାଙ୍ଗ ମାନଙ୍କ ସାଙ୍ଗରେ ଦି ତିନିଥର କରିକି ବୁଲେ।
ହୁଁ। ପ୍ରାୟ ସବୁ ବର୍ଷ ପ୍ରାୟ ମୁଁ ବୁଲେ। ଆଉ ତାକୁ ଛାଡିଲା ପରେ ତାପରେ ଗଣେଶ ପୂଜା ବି ବହୁତ ଧୁମଧାମରେ ହୁଏ। ଗଣେଶ ପୂଜା ବି ସେ ବି ସେମତି। ସବୁ ପ୍ରତିଯୋଗିତା ଲାଗିଥାଏ କିଏ କେତେ ବଡ ମୂର୍ତ୍ତି କରିପାରୁଚି। ଏ ପୁରା ଶହେ ଫିଟ୍ ଓ ମୂର୍ତ୍ତି ବି କରାହୁଏ। ଇଏ ଆଗ ବର୍ଷର ହେଇଥିଲା ସେଠି ମୂର୍ତ୍ତି। ଏତେ ବଡ ମୂର୍ତ୍ତି ହେଇଗଲା କଣ ବହୁ ପୁରା ଅନ୍ୟାକୁ ପୁରା ପଦୁଚି ପୁରା ଉପରକୁ ଅନେଇଲେ ଯାଇକି ପୁରା ଭଲସେ ପୁରା ଜଣା ପଡ୍ ଛନ୍ତି।
ହଁ।
ଆଉ ଗଣେଶ ପୂଜାରେ ପୁଷ୍ପାଞ୍ଜଳି ଆମେ ସବୁ ଦଉ। ବ୍ୟବସ୍ଥା ବି କରିଥାଉ ଆଉ ସେ ବାହାରାରେଟ ମନ୍ଦିର ଆଉ ଇଆଡେ ସିଆଡେ ସବୁ ଜାଗାକୁ ଯାଇକରି ବୁଲିକି ସେ ଯୋଉ ପ୍ରସାଦ ଯୋଉ ଦିଅନ୍ତି ସେ ପ୍ରସାଦ ରେ ପ୍ରାୟ ପେଟ ପୁରୀ ଯାଏ।
ଆମେ ବି ସେମିତି ଗଣେଶ ପୂଜା ଟା ମାନେ ବହୁତ ଧୁମଧାମ ରେ ହୁଏ। ସତର ଅଠରଟା ମେଢ ହୁଏ, ତାପରେ ପ୍ରସେସନ ଦିନ ସତର ଅଠରଟା ଡି ଯେ ସବୁ ମାନେ ଏକାଠି ଯାଆନ୍ତି ପ୍ରସେସନ କରିକି, ବୁଝି ପାରୁଥିବ କେମିତି ହୁଏ। ପୂଜା ଦିନ ସବୁ ମାନେ ଗାଁ ସାରାଙ୍କ ଆମେ ବୁଲଉ ସାଙ୍ଗମାନେ ସବୁ। ବୁଲୁ କଲେଜ୍ କଲେଜରେ ଯାଉ ପୁଷ୍ପାଞ୍ଜଳି ଦେଇକି ଆସୁ। ମୋ ଗାଁ ରେ ହୁଏ, ସତର ଆଠରଟା ମେଢ ନାମ ହୁଏ, ତାପରେ ମୀନା ବଜାର ବି ପଡେ। ଫଂକଶନ ବି ହୁଏ ବହୁତ୍ ସାରା। ବାହାରୁ ଡକାନ୍ତି ଡ୍ୟାନ୍ସ ଗ୍ରୁପ ମାନଙ୍କୁ ବାହାରୁ ଡକାନ୍ତି।
ଆଜ୍ଞା ଆପଣ ହଁ।
ଲକ୍ଷ୍ମୀ ପୂଜା ବି ମାନେ ସେମିତି ବହୁତ ଧୁମଧାମ ରେ ହୁଏ ମୀନା ବଜାର ଫଙ୍କସନ ବି ହୁଏ।
ହଁ ଆଜ୍ଞା ଆପଣ ଓଷା କରନ୍ତି?
ହଁ ସବୁ ଓଷା କରେ, ଝିଅମାନଙ୍କର ଯେତେଯାକ ଓଷା ସ ବୁ ଅଛି ସବୁ କରେ। କଣ କହିଲେ?
ହଁ ଆପଣ ମାନେ ଅରୁଆ ଖାଇକି ଓଷା କରନ୍ତି?
ନା ନା ଉପାସ ରହିକିନା ସବୁ ଓଷା କରେ ନିର୍ଜଳା। ହୁଁ।
କୋଉ କୋଉ ଦିନ ଓଷା କରନ୍ତି ଆପଣ?
କୁମାର ପୂର୍ଣ୍ଣିମା, ଜାଗର ତାପରେ ଖୁଦୁରୁକୁଣୀ
ଏ ସବୁ ଯେତକ ସବୁ ଝିଅମାନଙ୍କର ମାନେ ଅଧିକ ଅଛି ଓଷା ବାର ସବୁ ସବୁ। ସୋମବାରେ ମାଘ ସୋମବାରେ ହେଲା କାର୍ତ୍ତିକ ସୋମବାର ହେଲା ଷୋଳ ସୋମବାର ସବୁ ସୋମବାର ଆଉ ଆପଣ କିଛି ଓଷା କିଛି କରନ୍ତି ନା ନାହିଁ?
ହଁ କଣ କହିଲେ?
ମୁଁ କହିଲି ଆପଣ କିଛି ଓଷା କରନ୍ତି ନା ନାଇଁ?
ହଁ ନିର୍ଜଳା ସେମିତି ଟା ଓଷା ରେ ଏମତି ଏତେଟା କରେନି ସେଇ ସେମତି ଅ ଅରୁଆ ଖାଇକିରି କରେ ଆଉ
ହୁଁ। ନାଇଁ ନାଇଁ ସବୁ ଓଷା ବାର ପୁରା ନିର୍ଜଳା ଭାବେ କରେ
ହଁ କଣ କହିଲେ?
ମୁଁ ସବୁ ଓଷା ବାରରେ ସବୁ ନିର୍ଜଳାରେ କରେ ମୁଁ।
କଲେ ତ ବହୁତ ଭଲ କଥା।
ହୁଁ।
କଣ କହିଲେ?
ଜାଗ୍ ଜାଗର ଆପଣ କେମିତି କଣ ପାଳନ କରନ୍ତି?
ହଁ ଜାଗର ସଖାଳୁ ଉଠା ଉଠିକି କି ନିତ୍ୟକର୍ମ ସାରିକି ତାପରେ ଯାଉ ମନ ନ୍ଦିର ମନ୍ଦିରରେ ଆସିକି ନା ନ ମାନେ ଘରେ ଥାଉ ତା ପରେ ସନ୍ଧ୍ୟା ହେଲା ମାନେ ଦୀପ ହ ହଉଛି ନେଇକିନା ଯାଉ ପୁରା ନିର୍ଜଳା ରହୁ ତା ମହାଦୀପ ଉଠିସାରିଲା ପରେ, ସେଠି ପ୍ରସାଦ ପାଇକିନା ଘରକୁ ଆସୁ। କିନ୍ତୁ ରାତି ଦିଇଟା ତିନିଟା ଚାରିଟା ଏମିତି ହେଇଯାଏ। ଦିନମାନ ସେମିତି ନିର୍ଜଳା ରହି ଥାଉ। ଏମତି ରତି ତିନିଟା ଚାରଟା ବେଳକୁ ଯାଇକି ଯାଉ ମାନେ ପାଣି ଟିକେ ପିଇବୁ ଖାଇବୁ ହେଇସାରିଲା ପରେ ଆଉ
ପ୍ରାୟ
ଆଜ୍ଞା।
ମ